ହ୍ୟାଲୋ।
ହୁଁ ହ୍ୟାଲୋ।
ହଁ କେମିତି ଅଛ କଣ ଖାଇଚ?
ହଁ ମୁଁ ଭଲ ରେ ଅଛି। ତମେ କେମତି ଅଛ?
ହଁ ମୁଁ ବି ମୁଁ ବହୁତ ଭଲରେ ଅଛି। କଣ ଆଜି ଖାଇବା କଣ କରିଚ?
ଆମର ଆଜି ସକାଳେ ଖାଇବା ଉପମା ଆଉ ତରକାରୀ। ତମେ କଣ ଖାଇଲ?
ମୁଁ ଆଜି ଟିକେ ଗରମ ହଉଥିଲା ତ ମୁଁ ସେଇ ଯୋଉ ଟିକେ ପଖା ପଖଳ ଆଉ ସେ ଯଉ ଟିକେ ଦଳାଦୁଳି ମାନେ ଆମର ତ ଏଠି ଦଳାଦୁଳି ମାନେ କଣ କହିଲେ ବାଇଗଣ ଆଉ ଟମାଟୋ ତ ଭଜା ଟିକେ ଖାଇଛି ଆଉ।
ହଁ ହଁ ହଁ।
ଆଉ ହଉଚି ତମକୁ ସବୁ କଣ କଣ ରୋଷେଇ କରିଆସେ?
କଣ କଣ ରୋଷେଇ କରି ଆସେ?
ହୁଁ।
ମତେ ତ ସବୁ ପ୍ରକାର ଜିନିଷ ରୋଷେଇ କରି ଆସେ। କିନ୍ତୁ ଗୋଟେ ବେସୁର ଶୁଣିୁଥିବ ବେସର?
ହୁଁ।
ସେଟା ଜଗନ୍ନାଥ ଛପନ ଭୋଗରେ ସେ ଭୋ ସେଇଟା ମଧ୍ୟ ଲାଗେ।
ହଁ।
ହଁ ସେ ବେସୁର ସେଇଟା ମ ମତେ ବନେଇବା ପାଇଁ ଭଲ ଲାଗେ। ଖାଇବା ପାଇଁ ବି ଭଲ ଲାଗେ।
ସେଟା କେମିତି କଣ କର?
ଉଁ ସେଇଟା ପ୍ରଥମେ ସୋରିଷ ଆ ଆଉ ତା ଦେଇକି ଟିକେ ଅଦା ଆଉ ଲଙ୍କା ଏଇସବୁ ଟିକେ ପ୍ରଥମେ ବାଟିବା ପାଇଁ ପଡିବ। ତାପରେ ଗୋଟେ ମାଟିର ପାତ୍ର ନେଇକି। ଆଉ ଚୁଲାରେ ବସେଇବ। ଚୁଲରେ ବସିଲା ପରେ ତାକୁ ଆମର ପଞ୍ଚ ଫୁଟଣ ଦବ। ପଞ୍ଚମ ଫୁଟଣା ଦେଇକି ସେ ଯୋଉ ସୋରିଷ ହଁ ବ ବଟଟା ବଟା ଦେଇଥିବ ସେ ସୋରିଷ ବଟା ଟାକୁ ସେ ମାଟି ପାାତରେ ପକେଇ ହେବ ଫଟଣରେ ସେଟା ଭଲସ ଘୋଳିବ ପ୍ରଥମେ ତାପରେ ଏଠୁ ପଟ ଯାହା ବେସରରେ ପକେଇବା ପାଇଁ ଇଚ୍ଛା କରିବ ସେଗୁଡିକ ପ୍ରଥମେ ଛାନ ଯାଏ। ଛାନିକି ରଖିଥିବା ଜିନଛି ପୋଟଳ ବାଇଙ୍ଗିନ ଯାହାବି ସବୁ କିଛି ସବୁ ସେ ଘଳରେ ପକେଇବ। ତାପରେ ସେ ଟିକେ ଫୁଟିବା ପାଇଁ ଦେବା ତାପରେ ସେଇଠି ଯୋଉ ବାସନ ଆସି ତାର ସ୍ମେଲ ମତେ ସେଟା ଖାଇବା ପାଇଁ ବହୁତ ଭଲ ଲାଗେ। ତମର କଣ ଫେବରେଟ ତମର କଣ ଖାଇବା ପାଇଁ ତମକୁ ଭଲ ଲାଗେ ପସନ୍ଦ।
ମୋତେ। ଏ ମୋର ପସନ୍ଦଟା ହେଉଛି ମାନେ ସେମିତି ଗୋଟେ ନାହିଁ ମୋତେ ବହୁତ କିଛି ପସନ୍ଦ ମାନେ ଦେଖା ମୁଡ ମାନେ କେତେ କେତେବେଳେ କଣ ମନ ହଉଛି ଖାଇବା ପାଇଁ ସେଇଟା ଟିକେ ଦେଖିବାକୁ ପଡେ ଆଉ। ମୁଁ ସେମିତି ରୋଷେଇବାସ କରେ ଯେ ମତେ ଟିକେ କେକ୍ ଟିକେ ବନେଇବା ପାଇଁ କିମ୍ବା ଆଉ ଯୋୁରା ଯେ ଯୋୁରା ଟିକେ ମାନେ ଆମର ବେସନ ରେ ଗୋଟେ ବନାନ୍ତିନି ମାନେ ପକେଇକି ଯୋଉଟା ଗୁଜୁରାାତ ରେ ଖାଆନ୍ତି ଢୋକଲା
ହଁ।
ଫୁଲିବା ଜିନିଷ ଯୋଉଟା ଟିକେ ରହିଯାଏ ଯେମିତି ଚକୁଳି ପିଠାର ଯୋଉ ଘା ଟଟା ହେଲା ସେମିତି ଜିନିଷ ଟା ମତେ ଟିକେ ତା ସହିତ ଟିକେ ଇଏ ଲାଗିବା ପାଇଁ ଭଲ ଲାଗେ ଲାଗିବା ପାଇଁ ଭଲ ଲାଗେ। ଖାଇବା ପାଇଁ ବି ସେଟା ଭଲ ଲାଗେ। ଏମିତି ଆଉ ସେଇ ସବୁ ଜିନିଷ ଟା କରେ ଆଉ ମୁଁ ଆଉ ହଉଛି। ଆଉ ସେମିତି ମୁଁ ବେଶୀ ବେଶୀ ତ ଭଲ ଭାବରେ ରୋଷେଇ ଜାଣିନି। ବଟା ଯେତ ଯାହା ଯାହା ସବୁ ୟୁଟ୍ୟୁବୁ ଦେଖିକି କରିଦେବି ଆଉ ଆଉ ଯୋଉା ସବୁ କରି କରି କଲିଣି। ସେ ଏକ୍ସପିରିଏନ୍ସ ହେଇଗଲାଣି କରିଲିଣି ଆଉ ଏମତି
ହୁଁ ହୁଁ ହୁଁ ଆଳୁ ପରଟା ବନେଇ ଆସେ।
ହଁ ହଁ ମ ନେଇେଇ ଆସେ ମୁଁ ମୁଁ ବାହାରେ ବାହାରେ ହଷ୍ଟେଲରେ ରୁହେ ନା ଯାହା ଶିଖିିନଥିଲି ତା ତାପରେ ସବୁ ଅଟୋମେଟିକ ଶିଖିବାକୁ ପଡିବ କାରଣ ନିଜେ କରିଲେ ତ ଖାଇବ ନା। ନହେଲେ ତ ଖାଇବ କଣ।
ହଁ ହଁ।
ସେଇ ଯୋଗୁ ଯେତେବେଳେ ଯାହା ଇଛା ହବ ଖାଇବା ପାଇଁ ମୁଁ ହଉଛି ତାକୁ କରିକି ଖାଏ ଆଉ କରିକି ଖାଏ ଶିଖେ ବିି ସେଇଥିରେ ଆଉ।
ହୁଁ ହୁଁ ହୁଁ। ମତେ ଆଳୁ ପରର ଟା ବନେଇ ଆସେନି କିନ୍ତୁ ଖାଇବା ପାଇଁ ଭଲ ଲାଗେ। ନା। ମାନେ ମା କରିଦିଏ ମୁଁ କେବେ କରିନି।
ଓହୋ ତମେ ଥରେ ଆମ ଘର ଆଡେ ଆସ ଆଉ। ଆଉ ତମେ ଥର ଆମ ଘଡରେ ଆସ ହଉଛି ମୁଁ ତମକୁ ଆଳୁ ପରଟା ପନିର ପରଟା ଆଉ ହୁ ହୁ ଲଛା ପରଟା ସବୁ କରିବି।
ହଁ ନିଶ୍ଚୟ ଆସିବି ତମ ଘରକୁ।
ହୁଁ ଆଉ ହଉଚି ତମୁକୁ କୁ ହଉଚି ମ ତମୁକୁ ସୋରିଷ ପକା ତରକାରୀ ଆସେ?
ହଁ ସୋରିଷ ପକା ତରକାରୀ ମତେ ଆସେ।
ମତେ ଟିକେ ସୋରିଷତା କଷ୍ଟ ଲାଗେ ଟିକେ ମାନେ ଏଇଟା ପିତା ହେଇଯାଏ କାହିଁକି ମୁଁ ଜାଣିପାରେନି ମୋର।
ନାଇଁ ସୋରିଷ ତରକାରୀ। ପିତା ହୁଏନି ମୁଁ ତ ଯେତିକି କରିଛି ପିତା ହେଇନି। ମୁଁ ତ ଏତେ ଭଲ ରୋଷେଇ ଆସେନି। କିନ୍ତୁ ଯେତିକି କରିଚି ଭଲ କରିଚି ଏତେ ପିତା ହୁଏନି। ସୋରିଷ ପୋଟଳ ଅଛି ସୋରିଷ ଭେଣ୍ଡି ଅଛି ଆମ୍ବୁଲ ବେସର ଅଛି। ସୋରିଷ ଦେଇକି ବହୁତ ଆଇଟମ୍ ଅଛି।
ସୋରିଷ, ପୋଟଳ, ଭେଣ୍ଡି ଆମେ କେବେ ଖାଇନୁ ଆମ୍ବୁଲ ବେସର ଟା ଖାଇଚୁ।
ସୋରିଷ, ପୋଟଳ ଉଁ ଆମର ମମି ଥରେ କରିଥିଲେ। ଆଉ ମୁଁ ବି ଗୋଟେ ଦି ଥର। ଟ୍ରାଏ କରିଥିଲି ସେଇଟା ଭଲ ଲାଗେ କାଟିକି ଖାଇବା ପାଇଁ।
ହୁଁ ମାନେ ସୋରିଷ ଦେଖିକି ପରି ପନିପରିବା ସେଇ ହିସାବରେ ପକା ଆଉ?
ହଁ ମୁଁ କିନ୍ତୁ ଏତେ ତାର ଭାଙ୍ଗ ମାପ କରେନି। ମୁଁ ଏମିତି ମା ପରିବା କାଟି ଦେଇିଥିବ ମୁଁ ଜଷ୍ଟ ସବୁ ଦେଇକି ବାଟି ଦେବେ କରିଦେବେ। ପିତା ତ ହୁଏନି।
ହୁଁ।
ତମର ସେପଟେ ସୋ
ଆମର ଏପଟେ ସୋରିଷ ତ ବଡ଼ି କରୁ ସୋରିଷ ଛୁଇଁ ଦେଇକି କରୁ। ଆଉ ଆଉ ସୋ ସୋରିଷ ଆଉ ନା ଆଉ ତ ମୁଁ ସୋରିଷରେ ସେତେ କିଛି ଜାଣିପାରେନି। ଏଇ ଦିଇଟା ବେଶି କର ଆଉ ସବୁ କଣ କରୁଥିବେ ଆଉ ଏଇ ଦିଟା ବେଶୀ କରନ୍ତି ସୋରିଷରେ।
ହଁ ବଡି ମଧ୍ୟ କରୁ ଯେ।
ବଡି କରନ୍ତି ନା?
ହଁ।
ହୁଁ ଆଉ ସୋରିଷ ଛୁଇଁ ଖାଇଚ କେମିତି କେବେ? ହୁଁ ସୋରିଷ ଛୁଇଁ କେବେ ଖାଇଚନ୍ତି?
ସୋରିଷ ଛୁଇଁ ମୁଁ କେବେ ତ ଖାଇନି ସେଟା କେମିତି କଣ ହୁଏ?
ସୋରିଷ ସେଟା ଛୁଇଁ କଣ କଇଲେ ଆଗେ ଛୁଇଁଟାକୁ ପାଣି ରେ ସିଜେଇ ଦେବେ। ପାଣିରେ ସିଜେଇବା ସମୟରେ ସେତିରେ ଟମାଟ ଲୁଣ ହଳଦୀ ପକେଇକି ଟିକେ ସିଜେଇ ଦେବେ ଆଉ ସିଜେଇ ସାରିବା ପ ପରେ ଆପଣ ସୋରିଷ ବାଟିକି ସେଠିକି ଦେବେ ହେଲା ତା ପରେ ନାଇଁ ନାଇଁ ଉମ୍ ସୋରିଷ ହେଇସାଇଲା ପରେ ଏଇ ଯୋଉ କ କଣ ଛୁଇଁ ଟା ସିଜି ସାରିବା ପରେ। ତାପରେ ତେଲ ପକେଇକି ସେଇଥିରେ ସୋରିଷରେ ସୋରିଷ ପକେଇବେ। ହଳଦୀ ଲଙ୍କାଗୁଣ୍ଡ ଯାହା ଯାହା ପକେଇବେ ତାପରେ ଛୁଇଁ ଟା ପକେଇବେ। ପକେଇକି ତାକୁ ଛୁଇଁ ଟା ଗୋଳେଇବେ ସିଏ ଗୋଟେ। ସୋରିଷ ଟା ଛୁଇଁରେ ଲାଗିବ ତାପରେ ସେଟା ହବ ଆଉ।
ହଁ ହଁ।
ହଁ ଆଉ ତମର ସୋରିଷ ଯୋଉ ପୋଟଳ ଟା କେମିତି କର?
ଆମର ସୋରିଷ ବଢି।
ହଁ ନାଇଁ ନାଇଁ ସୋରିଷ ପୋଟଳ ତମେ କହିଲା ନା କେମିତି କରିବ ସେଇଟାକୁ କହିଲି।
ହଁ ସୋରିଷ ପୋଟଳ ଆମେ ବି ସେଇ ସୋରିଷ କୁ ଖାଲି ସୋରିଷ ଗ୍ରାଇଣ୍ଡର କରିବ ଆଉ ଟିକେ କଞ୍ଚା ଲଙ୍କା ସୋରିଷ କଞ୍ଚାଲଙ୍କା ଟିକେ ଗାଇଣ୍ଡର ଅଦା ଦେଇକି ଟିକେ ଗ୍ରାଇଣ୍ଡର କରିଦେବ ସୋରିଷ ଟିକେ ବେଶୀ ଥିବ।
ବ
ତାପରେ ପୋଟଳଟାକୁୁ ପୁରା ଛାନିକି ରଖିଦେଇଥିବ। ଆଉ ବାହାରେ ଏଭରେଷ୍ଟ ଗୋଟେ ଗରମ ମସଲା ମିଳୁଛି। ସେ ମସଲା ଟା ଆଣିଲା ପରେ, ପ୍ରଥମେ ସି କଡେଇରେ ସେଇ ଯୋଉ ବଟା ଯାଇଥିବା। ତେଲ ଆଉ କିଛି ଫୋଟଣ ପକେଇବନି ଆଉ ତେଲ ଟିକେ ପକେଇଦ ତେଲ ଗରମ ହେଲା ପରେ ଆମର ଯାହା ସୋରିଷ ତମେ ବାଟିଥିବ ସେଇଟା ପକେଇଦବ। ତା ପକେଇଦେନେ ହଳଦୀ ଗୁଣ୍ଡ, ମର୍ଚ ଗୁଣ୍ଡ, ଯାହା ମସଲା ଗୁଣ୍ଡ ପକେଇବାର ଅଛି। ସବୁ ପକେଇଦବ ଆଉ ଆମର ବିଟ ଲୁଣ ଟିକେ ପକେଇଦଲେ ଟେଷ୍ଟ ଭଲ ଆସିବ। ସେଟା ଫୁଟିଲା ପରେ ପୋଟଳଟା ପକେଇଦବ ଛନା ହେଇକି ରଖା ହେଇଥିବ। ତାପରେ, ସେଟା ଖାଇ ଉମ୍ ଫୁଟି ଲା ପରେ ଯେତେ ଫୁଟିବ ଯେତେ ଫୁଟି ଫୁଟି ବହଳିଆ ହବ ସେଟା ସେତେ ଟେଷ୍ଟ ଲାଗି ଗିବ
ଲ ଓହୋ ମାନେ ପୁରା ସୋରିଷ ଟାରେ ସେ ପୋଟଳ ଟା ପୁରା ହଁ ସୋରିଷଟାରେ ପୁରା ପୋଟଳ ଟା ଭିତରେ ପଶିବ ଆଉ ନା।
ହଁ ସରିଚୁରା ଭିତରେ ପୋଟଳ ଭିତରେ ପଶିଲା ବହୁତ ହିଁ ଭଲ ଲାଗେ।
ଓହୋ ନା ମୁଁ ଆମର ସେ ଏବେ ଏପଟେ ସେମିତି ହୁଏନି କେବେ ଆମେ ଖାଇନୁ।
ହଉ ତମେ କେବେ ଆମ ଘର ଏପଟେ ଆସ ମୁଁ ତମ ପାଇଁ ବ ବନାଇଦେଇଥିବେ।
ହ।
ତମେ ମଉସା ମାଉସୀଙ୍କୁ ଧରିକି ଆସିବ ଆମ ଘରକୁ ଖାଇକି ଯିବ।
ୁ ଖାଇ ଯିବ ଆଉ ହଁ ହଁ ଯିବା। କେତେବେଳେ ଯିବା? ତମ ଘର ଆଡ଼େ ତମେ ସୋରିଷ ପୋଟଳ କରିକି ଆମକୁ ଖୋଇବ ଆଉ।
ହଁ ସୋରିଷ ପୋଟଳ କରିି ଖାଇବ ମୋ ତମ ଘରକୁ ଗଲେ ମୁ ମତେ ଆଳୁ ପରଟା କରିକି ଖା ପନିର।
ହଁ ହଉ ହଉ ଠିକ।
ତମ ସହିତ ବହୁତ ଦିନ ପରେ କଥା ହେଲି ମତେ ଭଲ ଲାଗିଲା।
ହଁ ଆଉ ସେଇଆ କଥା ଆଉ। ଆଉ ହଉ ତାହେଲେ ତମେ ଯାଅ କଣ କରିବ ମୁଁ ଟିକେ ଏପଟେ କରୁଛି ଆଉ। ଁ
ହଁ ହଁ ହଉ ଠିକ ଅଛି।
ହୁଁ